ହ୍ୟାଲୋ ଏଇଠି ବସିଛି ଆଉ ବସିଛି ଏଇଠି ଆଉ କଣ କରିବା
ବର୍ଷା ଫର୍ଷା ହେଉଛି ନା ଭଲପାଗ ଅଛି?
ନା ଭଲ ପାଗ ଅଛି। ଏମତି ବର୍ଷା ନାହିଁ ଆଜି କଣ ରୋଷେଇ
ପିଠା।
ହୁଁ ହୁଁ। ହଁ କି ପିଠା କରୁଛ
ମୁଗ ପିଠା
ହୁଁ ହୁଁ। ଆଉ କଣ କୁହ ପିଠା ସହିତ ଆଉ କଣ ନା ଖାଲି ପିଠା?
କାରି ରାତିରେ କଣ ତମର ରୋଷେଇ
ଆମର ରୋଷେଇ ବାପ ଘରକୁ ତ ଆଇଛୁ ଭାଉଜ ଆମର କଣ କରିବେ ଆଉ।
ଶନି ବାର ରୁଟି ଖାଉନ କି ଭାତ ଖାଉଚ?
ହଁ ନା, ଆମର ରୁଟି ସବୁ ଦିନ ରାତିରେ ରୁଟି, ଆମେ ଭାତ ଖାଉନା ରାତିରେ। ଆମର ଗୋଟିଏ ଟାଇମ୍ ଭାତ ରାତିରେ ରୁଟି ସକାଳେ ରୁଟି। ସକାଳେ ସେ ରୁଟି ଚାହା ଜଳଖିଆ। ଆମ ଝିଅ ଏଇଠି ଖେଳୁଛନ୍ତି।
ଦୋଳି ଖେଳୁଛନ୍ତି ନା ଏମିତି ଛୁଆଙ୍କ ସାଙ୍ଗରେ?
ଛୁଆଙ୍କ ସହିତ ଖେଳୁଛି।
ଆଉ ତମ ଝିଅ କଣ ରାତିରେ ଖାଉଛନ୍ତି?
ମୋ ଝିଅ ରାତିରେ ରୁଟି କ୍ଷୀର ନହେଲେ ରୁଟି ଡାଲି ଏ ସବୁ ଆଉ।
ତମ ବାପା ଘର କିଏ କିଏ ସବୁ ଅଛନ୍ତି?
ବାପ ଘରେ ଅଛନ୍ତି ବାପା, ମା, ଭାଇ, ଭାଉଜ, ଭଉଣୀ ବି ଆସିଛନ୍ତି ଭଉଣୀ, ଝିଆରି ଦି ଜଣ, ମୋ ଝିଅ, ମୁଁ ଅଛି। ଏତିକି ସବୁ ଅଛୁ ଆଉ। ଆମ ସ୍ଵାମୀ ଆସିଥିଲେ ଆଜ୍ ଜି ଆମ ଘରକୁ।
ତମ ଭଉଣୀଙ୍କର ପୁଅ, ଝିଅ କଣ?
ଝିଅ ଦିଟା।
ସେ କଉଠି ବାହା ହେଇଛନ୍ତି?
ସେ ବାହା ହେଇଛନ୍ତି ସୁକିନ୍ଦା ପଞ୍ଚା।
ତମକୁ ଡି
ଆଉ ମୋବାଇଲ ଜାଲକା ହୁଁ।
ଆମ ଶାଶୁ
କଣ କହିଲ? ହାଲୋ।
କହିଲି ତମ ଶାଶୁ ଘରେ ସବୁ କିଏ କିଏ ଅଛନ୍ତି?
ଶାଶୁଘର ଅଛନ୍ତି, ଶାଶୁ, ଶାଶୁ, ଶଶୁର, ନଣଦ, ଦିଅର, ଦାଦା ଶଶୁର, ଖୁଡ଼ୀ ଶଶୁର ଅଁ ଖୁଡ଼ୀ ଶାଶୁ ଏମ ସବୁ ଅଛନ୍ତି। ଜେଜେମା, ଆଈ ଶାଶୁଁ ସବୁ ଅଛନ୍ତି। ଆଉଁ। ବାହାରକୁ ମୁଁ ଯାଇଛି ଗୁଡଗାଁଓ ଯାଇଛି। ଆଉ ଆଉ କୁଆଡେ ଯାଇନି ଏବେ ବିଶାଖାପାଟଣା ଯିବି। ଆଓଁ।
ଏତ ଓଡିଶା ଭିତରେ, ଓଡିଶା ବାହାର କୁଆଡେ ଯାଇଥ
ଓଡିଶା ବାହାର ପା ଯାଇଥିଲି। ଆମର ବିଶାଖାପାଟଣା ଯିବି ଏବେ ଆର ମାସରେ ଆଉ ତାପରେ ଆମର ଯାଇଥିଲି ଗୁଡଗାଁଓ ଯାଇଥିଲି ଦିଲ୍ଲୀ। ଓଡିଶା ବାହାରକୁ ଆଉ ତାପରେ ଏଇଠି ସବୁ ପୁରୀ ଏଇଟା ସବୁ ଯାଇଛି ପୁରୀ, କୋଣାର୍କ, ଚନ୍ଦ୍ରଭାଗ ସେ ଆମର କପିଳାସ ନନ୍ଦନକନ୍ଦନ, ଏଇଟା ସବୁ ବୁଲିଛୁ ଆଉ ତାରିଣୀ ଘଟଗାଁ। ଅ ଧବଳେଶ୍ଵର। ଉଁ।
କଉଠି ବୁଲି ଯିବାକୁ ଇଚ୍ଛା ଅଛି?
ହୁଁ। ଆଉରି କେତେ ଜାଗା ଅଛି ଆମେ କୁଆଡେ ଯାଇନୁ ଆଉ। ଆହୁରି ଅଛି କେତେ ଜାଗା ଆମେ ଟିକେ ଗୋଆ ଯିବୁ ବୋଲିକି ଯାଇହଉନି, ଟିକେ ଆମର ଏଠିକି ଯିବାର ଅଛି ଆମର ଶିରିଡି। ଏବେ ସବୁ ଅଛି ଆଉ।
ତୁମ ସ୍ୱାମୀ କେଉଁଠି ଅଛନ୍ତି?
ସ୍ୱାମୀ ଏବେ ଅଛନ୍ତି ବିଶାଖାପାଟଣା।
ସେ କଣ ଆଜି ଘରକୁ ଆସିକି ଯାଇଛନ୍ତି?
ହଁ ବିଶାଖପାଟଣା ରୁ ଆସିଥିଲେ କାଲି ଦିଟା ବେଳେ ଘରେ ପହଞ୍ଚିଲେ ଗୋଟେ ସାଢେ ଗୋଟେ ବେଳକୁ ତାପରେ ଏଠିକି ଆସିଲେ ଗାଧୋଇକି ଖାଇକି ଶୋଇକି ଟିକେ ରେଷ୍ଟ ହେଇକି ପାଞ୍ଚଟା ବେଳକୁ ବାହାରିକି ଆସିଲେ ଏଠିକି। ମୋର ଶଶୁର ଘର ଆସିଲେ ଶଶୁର ଘରୁ ଆ କାଲି ରାତିରେ ରହିଲେ ଆଜି ବି ରହିଲେ ମତେ ଟିକେ ମାର୍କେଟିଂ କରିବା ପାଇଁ ନେଇଥିଲେ ବଜାର।
ମାର୍କେଟିଂ ଯାଇଥିଲ କରିବା ପାଇଁ କଣ କଣ କିଣିଲ?
ଏଇ ଛୁଆଙ୍କର ଡ୍ରେସ୍ ଆଇଲୁ ମୋର ଡ୍ରେସ ଆଇଲି ଶାଢ଼ୀ ଆଇଲି ଏମିତି ସବୁ ଆଇଲୁ ଷ୍ଟେସନାରୀ ଆଇଲୁ। ହଁ
କେତେ ଘଣ୍ଟା ବୁଲିଲ?
ଏଇ ଦି ତିନି ଘଣ୍ଟା ବୁଲିକି ଟିକେ ଆଇଲୁ ଆଉ ଏମତି ଆଉ। ହଁ କଣ କୁହ?
କୋଉଥିରେ ଯାଇଥିଲ?
ଆମ ସ୍କୁଟି ନେଇକି ଆସିଥିଲେ ମୁ ସ୍କୁଟି ରେ ଯାଇଥିଲି।
କଣ ଖାଇଲ?
ହଁ ଭାତ ତ ଘରେ ଖାଇକି ଯାଇଥିଲୁ ପଖାଳ ତାପରେ ସେଠି ଟିକେ ଥଣ୍ଡା ଫଣ୍ଡା ପିଇଲୁ।
ଘରେ ଯେତେ ଖାଇଲେ ବି ମାର୍କେଟିଂ ମାର୍କେଟିଙ୍ଗ ପାଇଁ ଯିବ ଯଦି ମାର୍କେଟରେ ଯାହା ବିି ହେଲେ
ନା କହୁଥିଲେ ଖାଇବା ପାଇଁ ଚଟ ହଁ ଇଚ୍ଛା ହୁଏ ତ କିନ୍ତୁ ଖାଇଲିନି ପାଟି ପାଟି ଟିକେ ଘା ହେଲା ଆଉ ଖାଇ ହେଲାନି କିଛି ପାଟି ମୋର ଘା ହେଇଛି ଖାଲି ଥଣ୍ଡା ଫଣ୍ଡା ଟିକେ ପିଇକି ପଳେଇ ଆସିଲୁ ଆଉ।
ତୁମ ଝିଅ ଯାଇଥିଲେ ନା ଯାଇନଥିଲେ?
ହଁ ମୋ ଝିଅ ଯାଇଥିଲା ଆଉ ତାକୁ ଛାଡିକି ଯାଇହବନି ଛୁଆ ଟାକୁ। ଏଇ ତୋଉ ହଁ କୁହ
ପିଠାପଣା କଣ କରି ଶିଖିଛ?
ସବୁ ପିଠ ଆସିଖିଛି। ସି ପିଠା ଫିଟା ଶିଖିଚି ହଁ। ସିଜା ପିଠା ଶିଖିଛି ପୋଡ ପିଠା ଶିଖିଛି ଚକୁଳି ଶିଖିଛି କାକରା ଶିଖିଛି ମଣ୍ଡା ଶିଖିଛି ସବୁ ପିଠା ଶିଖିଛି ଆରିସା ପିଠା ଟା ଶିଖିଛି ଯେ ତଥାପି ଟିକେ ଟିକେ ଦିଆଉ ମାନେ ତଥାପି କରିଦେବି। ପାଗ ଟା ଟିକେ କରିଥିଲି ପାଗ ଥରେ ଘରେ ଅଳ୍ପ ଇଏରେ କରିଥିଲି ହେଇଥିଲା। ସେମିତି ମେଞ୍ଚେ ଟିକେ କରିନି ଆଉ ଅଳ୍ପ ଅଳ୍ପ କରି ଥିଲି ଆଉ ଖଲି ଟ୍ରାଏ ମାରୁଥିଲି ଆଉ
କନଫ୍ୟୁଜ୍ ଭିତରେ ଆଉ
ହଁ ଆଉ ଅଧିକ ହଁ ଅଧିକରେ କରିନି କମରେ କରିଛି ଆଉ ଏମିତି ଆଉ ଉମଂ ଆଉ କଣ ଖବର ସବୁ କୁହ, ତମ କିଏ କି ପିଠା ଆସେ?
ମୁଁ ସବୁ କରେନି, ଆମ ଘରେ ଅଛନ୍ତି ସବୁ କରନ୍ତି। ମୁଁ ସାହାଯ୍ୟ କରେ ଆଉ।
ହୁଁ ହୁଁ ହ ତୁମେ ବଡ ବୋହୁ ନା ସାନ ବୋହୁ?
ସାନ।
ହୁଁ ହୁଁ ଆଉ ସାନ ବୋଉ କଣ ଏତେ କରିବ ବଡ ତ ଥିବେ, ଶାଶୁ ତ ଥିବେ ସେମାନେ ସବୁ କରିଦଉଥିବେ ଆଉ। ତମେ ଖାଲି ସହାୟତା ଆଉ। ଉଁ।
ପ୍ରେସର ଏତେ ଆସିନି ଆଉ ସେଇଥିପାଇଁ ଖାଲି ହେଲ୍ପ ଆଉ ଯୋଉଟା ପେସର ଏତେ ହେଇନି ଆଉ
ଓହୋ ହଁ ସାନ ବୋହୁ କଣ ପ୍ରେସର ଆମେ ସିନା ବଡ ଆମ ଉପରେ ସବୁ ପ୍ରେସର। ଏମିତି ଆଉ
ଏମିତି ଏମିତି ମିଶିକି ସାହାଯ୍ୟ କରେ ଏମ ଚକୁଳି ଫକୁଳି କରେ ଜନ୍ତା ପିଠା କିଛି କରିିନି ଆଉ ଦେଖେ ଯେ କିଛି କରିନି
ହୁଁ ହୁଁ ହଁ କରିବା ପାଇଁ ଆସିନି ପଡ଼ିନି ଆଉ ସମୟ
ସମୟ ହେଇନି ଆଉ କରିବା ପାଇଁ ଆଉ ସମୟ ହେଲେ କରାହେବ।
ହୁଁ।
ଶାଶୁ ଯା ଉପରେ ଅଛନ୍ତି କରିଦିଅନ୍ତି ଦେଖେ
ଉଁ। ଆଉ କହ ଆଉ କଣ ସବୁ କୁହ?
ବୁଲାବୁଲି କରିବା ପାଇଁ ଭଲ ଲାଗେ ନା ନାଇଁ?
ହଁ ମତେ ଟିକେ ବୁଲାବୁଲି କରିବା ପାଇଁ ଭଲ ଲାଗେ ଟିକେ ମଜାମସ୍ତି କରିବା ପାଇଁ ଭଲ ଲାଗେ ଏମିତି ସବୁ ଆଉ।
ଖିଆ ପିଇବା ଭଲ ଲାଗେ ନା ନାଇ?
ଉଁ।
ଖିଆ ପିଆ ଭଲ ଲାଗେ ନା ନାଇଁ?
ହଁ ଚକା
ଆଇଁଷ ନା ସାଧା
ହଁ ଆଇଁଷ ଖା ଭଲ ମୁଁ ଟିକେ ଆଇଁଷ, ଫାଷ୍ଟଫୁଡ ସବୁ ମତେ ଟିକେ ଭଲ ଲାଗେ। ମୋର ଟିକେ ଆଇଁଷ ଚିକେନ ଆଉ ଅଣ୍ଡା ମୋର ଫେବରେଟ। ମୁଁ ବି ଚିକେନ ଠୁ ଅଣ୍ଡା ବେଶୀ ଫେବରେଟ। ଏମିତି ଆ ଆ ଆଉ କଣ ସବୁ ଖବର? କମ୍ପ ଏଠା କରିସାରିଲଣି? ରାତି ଖାଇଲା ବେଳକୁ ସା ଦଶଟା ଦଶଟା ଭଳିଆ ଖାଉଛୁ ଦଶଟା ବେଳକୁ ଆଉ। ହୁଁ। ଦଶଟା ସାଡେ ଦଶଟା ବେଳୁ ଖାଉଛୁ ଆଉ।
ସକାଳେ ଉଠୁଛ କେତେବେଳୁ?
ସାତଟା ସାଢେ ଛଅଟା ସାତଟା ଆଠଟା ଏମିତି ବାପଘରେ ଟିକେ ଲେଟ ଆଉ। ଆଉ ଶାଶୁଘରେ ହେଲେ ଶାଶୁଘରେ କୋଉ ଦୀନ ଛଅଟା ସାଡେ ଛଅଟା ଶାଶୁ ଘରେ ବି ଆମେ ସମସ୍ତେ ତ ଲେଟର ଉଠନ୍ତି। ଶାସୁ ମତେ ଉଠନ୍ତି ଲେଟରେ। ହଁ ଆଉ ଶାଶୁ ଘରେ ଆମର ସବୁବେଳେ ତ କଣ ତ ସେ କଉଠିଲେ ଉଠିକି ତମ ଘରୁ ଉଠ ତମେ ଝିଅ ଦେଖିକି ହୁଁ ତାପରେ ମୁଁ ଟିକେ ସିଲେଇ ଫିଲେଇ କରେ ତ ଆଉ ଶାଶୁଘରେ ଶୋଇପଡେ ଟିକେ ଲେଟ ରେ ସେଥିପାଇଁ କୁହନ୍ତି ସେ ଉଠିବୁ ତ ଆଉ ତଥାପି ମୁଁ ମୋର ସାଢେ ଛଅଟା ଉୁଁ ଷ୍ଟାଇଲ ସିମ୍ପଲ ସବୁ ସବୁ ଆସିଛି ମତେ। ମୁଁ ସବୁ ଡିଜାଇନ କରେ। ହଁ ମୁଁ ଅଭିଆରି ଦିନରୁ ମୁଁ କରୁଥିଲି ବାପଘରେ ତାପରେ ଶାଶୁ ଘରେ ବି ଯାଇକି ଏବେ କରୁଛି ଆଉ। ହଉ ଆଉ ତୁମେ ପିଠା କର? କଣ କହିଲ?
ମୁଁ କହିଲି ଫ୍ରି ମିଳିଲେ ତା ଭିତରୁ ପୁ କରିବା ପାଇଁ ସମୟ ମିଳେ।
ହଁ ସେଇ ଭଲିଆ ଆଉ ଛ ହଉ
ହଉ ଆଉ ରଖ ତମ ଝିଅକୁ ଖୁଇବ କହୁଥିଲ ଯା ଖୁଇବ।
ପରେ କଥା ହବା ଆଉ ହଉ ରଖ।